ହାଲୋ ଆଜ୍ଞା। କଣ କରୁଚନ୍ତି?
ଏଇଠି ଗଡୁଥିଲି ଆଉ।
ଆଉ ଖାଇ ପିଇ ସାଇଲଣୀ?
ହଁ ହଁ ତମର କିଆ ପିଆ ସରିଗଲାଣି?
ଆଜ୍ଞା ଆଜ୍ଞା। ଆଉ ଆଜି କଣ ରୋଷେଇ କରିଥିଲେ?
ପଣସ କଠା।
କେମିତି କରନ୍ତି?
ହଁ ପ ଣସ କଠା ଆଣିଲେ ତାକୁ ତେଲ ହାତ କରିକି ଛୋଟ ଛୋଟ ସାଇଜ କରିକି କାଟିବେ।
ଆଜ୍ଞା।
ସିଝି ତାକୁ ତାକୁ ସିଝେଇବେ ତା ପାଣି ଗାଳିବେ।
ଆଜ୍ଞା।
ଅ ହଳଦୀ ଲୁଣ ହଳଦୀ ପକେଇକି ସିଜେଇଦବୁ। ତାପରେ ତାର ପାଣି ଗାଳିଦବୁ ପାଣି ଗାଳିିକିନା ଆଦା ଜିରା, ରସୁଣ, ପିଆଜ ସବୁ ବଟା ହବ ମ ଯେମତି ମଟନ ରନ୍ଧା ହଉ
ଆଜ୍ଞା ହଉ ଯୋଉ ପଣସ କଠାକୁ ତ ମଟନ ବି ମଟନ ତରକାରୀ କୁହନ୍ତି ବି ଆଉ।
ହଁ ହଁ। ଆଉ ଯେତି ମଟନ ରନ୍ଧା ହଉଚି ସେମତି ରନ୍ଧା ହବ।
ଆଜ୍ଞା।
ତରକା ମସଲା ହେରିକା କଷା କଷି କରିବି ନା ତାପରେ ଯୋଉ ତରକାରୀ କରିବା ଆଉ।
ଆଜ୍ଞା।
ଆଉ ତମର କଣ ତରକାରୀ ହେଇଥିଲା?
ଆମର ମାଛ ତରକାରୀ।
ଓ ହୋ। ତମେ ଜି-ଜିରା ସୋରିଷ ରେ କର ନା ଗରମ ମସଲାରେ?
ଜିରା ସୋରିଷ ଟିକେ ପିଆଜ
ହୁଁ
ତମର କୋଉ ତରକାରି କର? ଗରମ ମସଲା ନା ସୋରିଷ ମସଲା?
କେତେବେଳେ ସୋରିଷ ମସଲା କେତେବେଳେ ଗରମ ମସଲା ଯେତେବେଳେ ଯ। ହା ହେଲା
କୋଉଟା ଭଲ ଲାଗେ କହିବାକୁ ଗଲେ
ସେମିତି ମାନେ ନାହିଁ ମ କୋଉଟା ଭଲ ଲାଗେ କଣ ଆଉ? ଏ ମାଛ ତରକାରୀ ଟା ସୋରିଷ ମସଲାରେ ଟିକେ ଭଲ ଲାଗେ ବୋଧେ ଆଉ। ମୁଁ ତ ସୋରିଷ ମସଲା ଖାଏ ଆଉ
ଆଜ୍ଞା ଆମର କିନ୍ତୁ ଅଧକା ଗରମ ମସଲାରେ ହୁଏ।
ଆ ହା ଆଉ ଭଜା ମାଛଟା ଭଜା କଲେ ଗରମ ଗରମ ରସୁଣ ହେରିକା ଚକୁଟିକି ଖାଇଲେ ଟେଷ୍ଟ ଲାଗେ ନେକି?
ଆଜ୍ଞା ଆଜ୍ଞା
ମାଛ ହଁ ହଁ ରସୁଣ କଞ୍ଚା ଲଙ୍କା ଚକୁଟିବ ପଖାଳ ଭାତ ଖାଇବ।
ଆଜ୍ଞା ଆଉ ଖାଇ ପିଇ ମଜା ମଜି ସବୁ କାମ ସଇଲାଣି?
ମଜା ମଜି ସରଲାଣି ଯେ ଓଲାଏଳି ହେରିକା ହବ କାଲି ଗୁରୁବାରେ ଘର ଦୁଆର ପୋଛା ପୋଛି ହ
ଠାକୁରଙ୍କ କାମ ତ ହବ ଆଉ
ଆଜ୍ଞା ଆଉ ସୁ ଘର ଆଡ଼େ ଟିକେ ଶୋଉନାହାନ୍ତି ବି
ଓ ଓ କେତବେଳେଦ ସମୟ ମିଳେ ଶୋଉ ନ ହେଲେ ନାଇଁ
ଛୁଆମାନେ ଯା ଇଛନ୍ତି ଭାରି
ଆଜ୍ଞା-' ଆଉ ଆଉ
ତମର ମଟର ଆଳୁ ତରକାରୀ କରନି?
ଆଜ୍ଞା ଆଜ୍ଞା
କେମିତି କର?
ହଁ ସେମି ମଟର କୁ ଟିକେ ତିନ୍ତେଇ ଦେଇଥାଉ ଟିକେ। ପାଞ୍ଚ ଘଣ୍ଟା ଆଗରୁ ଗରମ ଜଳ ଗରମ ପାଣି ରେ ତିନ୍ତେଇ ଦେଲେ ଟିକେ ଅଧିକା ଆଁ, ସେ ପେ ସିଝି ସିଝିବାକୁ ଟିକେ ଟାଇମ୍ ଲାଗେନି ସାଙ୍ଗେ ସାଙ୍ଗେ ସିଝି ଯାଇଥାଏ। ରଗୁ ଆଳୁ ସେଇ ଅନୁସାରେ ଚୋପା ଛଡେଇକି, ଏକାଥରକେ ଏ ବସେଇଦଉ, ସିଜେଇ ଦଉ ଟିକେ ଲୁଣ ହଳଦୀ ଦେଇ ପ୍ରେସରରେ ବସେଇ ଦଉ। ସିଝି ଗଲା ପରେ ତାପରକୁ ମସଲା ପ୍ରସ୍ତୁତ ପାଇଁ ଅଦା ରସୁଣ ପିଆଜ ତା ଦେହେରେ ଟମାଟୋ ବି ତା ଦେହରେ ବିଲାତି ବି ପେଷ୍ଟ୍ କରିଦଉ।
ହୁଁ ହୁଁ।
ତାପୁ ତେଲ ପକେଇକି ଟିକେ ଜିରା ଜୁ ପକେଇକି ତାରୁକୁ ଟିକେ ପିଆଜ ଟିକେ ରଖିଥାଉ ଭାଜିବା ପାଇଁ ଟି କେ ସେ ନାଲି ନାଲି ହେଇ ଆସିଲେ! ତାରୁ ସେଇ ମସଲାଟାକୁ ପକେଇଦବୁ।
ଅ ହ, ସେଇ ନାଗି ମସଲା ହେଇଗଲା ପରେ ପକୋଉଥୁବ ଆଉ
ଆାଜ୍ଞା ଆାଜ୍ଞା, ମ୍ୟାମ୍ ମସଲା-ଆ କୁ ପକେଇ ସାଇଲା ପରେ ହଳଦୀ ଗୁଣ୍ଡା ଟିକେ ଟିକେ ତରକାରୀରେ ସିଝା ହେଲା ବେଳେ ଟିକେ ହଳଦୀ ପକେଇ ଥାଉ ତ ଦେଖିକି ହଁ ଆଜ୍ଞା ଆଜ୍ଞା।
ଆ ହ ହ
ହଁ କି ଲଙ୍କାଗୁଣ୍ଡ ଟିକେ ଜିରାଗୁଣ୍ଡ ଟିକେ ଧନିଆଗୁଣ୍ଡ।
ଆଉ ଆମ୍ବ ଫାମ୍ବ ଖାଉଛ, ଆମ୍ବ ଫାମ୍ବ ଖାଉ ଯୋଉ ବିକ୍ରି ଆଉଛି ଯୋଉ ଆମ୍ବ।
ଆଜ୍ଞା ଆଜ୍ଞା।
ହଁ ବିକ୍ରି ଆମ୍ବ ଗୁୁରାକ ଭଲ ନୁହଁ, ଘର ଯାହାର ଗଛରେ ଆମ୍ବ ହଉଥବ।
ନାଇ ନାଇଁ ମତେ କିନ୍ତୁ କିଣା ଆମ୍ବ ଭଲ ଲାଗେ, ମତେ ଘର ଆମ୍ବ ଭଲ ଲାଗେନି।
ଅ ହ। ହଁ କାହିଁକି ନା କିଣା ଆମ୍ବ ଗୁରାକ ଭଲ ନୁହଁ।
ଆଜ୍ଞା।
ଅବଶ୍ୟ ସେଗୁରାକ ଖାଇଲେ ଦେହ ପାଇଁକା ଖରାପ ନୁହଁ?
ଆଜ୍ଞା ଆଜ୍ଞା।
ଆଉ କାମ ଆ ଆଉ ତମର ଗଛରୁ ଆମ୍ବ ଗଛ ହେରିକା ଅଛି?
ଆଜ୍ଞା ଆଜ୍ଞା।
ହଁ ହଁ ଖାଉ ତମେ ଆମ୍ବ ଖାଉଥବ ଆମ୍ବ ଖାଉଥବ ଆଉ।
ମୁଁ ତ ଖାଏନି ଆମର ସେଠି ଭାଇ ମାନେ ସବୁ ସକାଳେ ଖରାବେ ବେଳେ ରାତିରେ ସବୁବେଳେ ଆମ୍ବ ଖାଆନ୍ତି, ତାରପ ଆମ୍ବ ଯେତିକ ବି ଟିକେ ଟିକେ ସଢା ବାହାରେ ତାକୁ ଆମ୍ବ ସଢା ବି କରିଦିଅନ୍ତି, ଏଇ ଯୋଉ ଖରା ଯୋଉ ବହୁତୁ ଜୋରେ ହେଲା। ସେତିକି ବେଳେ ଆମ୍ବସଢା କରିଦେଲି ଆଉ।
ହଁ, ହଁ ଆଉ ତାହେଲେ ଭଲ ଆଉ, ତମର ଆମ୍ବଗ ଛା ଅଛି ତମର ବିଲ ବାର ବି ଥିବ ଆଉ।
ହଁ ଆମର ବିଲ ବାରି
ତମର ବିଲ ହେରିକା ଥିବ ଆଉ।
ଆଜ୍ଞା ଆଜ୍ଞା, ବିଲ ଅଛି ଯେ, ଖାଲି ଆମର ସେ ଜାଗାରେ ଖାଲି, ସେ ଗାଁ ରେ ଖାଲି ଏଁ ଧାନ ହଉଛି ମୁଗ, ବିରି, କୋଳଥ ଏଗୁରା କିଛି ହଉନି।
ଆଉ,
ଖାଲି ଧାନ
ହଁ ହଁ
କାରଣ ଏବେ ଆଉ କିଏ ଜାଗା ବାଡି ହେରିକା ରଖୁଛନ୍ତି ସବୁ ଜାଗାରେ ଘର କରି ଦେଲେଣି ଜାଗାରେ
ଆଉ କିଏ ଆଉ ଚାଷ କରୁଛନ୍ତି?
ଆଜ୍ଞା ଆଜ୍ଞା
କିଣିବେ?
ଆଜ୍ଞା ଏବେ ତ କରୁଛନ୍ତି ଆଉ ଅଳ୍ପ ଦିନରେ ଆଉ ଟୋଟାଲି କେହିବି କିଛି କରିପାରିବେ ନି। ଯେ
ହଁ ଆଉ କଣ କରିବି ଆହୁରି ଆଗକାା ଲୋକ ଟିକେ ଟିକେ ଅଛନ୍ତି ବୋଲି କରୁଛନ୍ତି। ନା
ଆଉ ତମର ସେରେ କଣ ଚାଷ କରାଯାଏ?
ଆମର ଇଆଡେ କିଛି ବିଲବା ନାହିଁ।
ମୁଁ କହିଲି ତମର ସେଠି କଣ ଚାଷ କରାଯାଏ?
ଆମର ଏଠି କିଛି ଚାଷ ହୋଉନି ଏଇ ବାଇରେ ଏଇ ବାଇରେ ଖାଲି ଆମେ ଏମ୍
କିଛି କଥା ତମର ଶୁଭା ଯାଉନି।
ହଁ ମୋ କଥା ଶୁଭନି
ହାଲୋ।
ଶୁଭୁନି? ହାଲୋ।
ଆଜ୍ଞା ସୁୁଭା ଯାଉନି କିଛି ବି କଥା ତମର
ଆଉ ମୋର ମୁଁ ତମ କଥା ଶୁଭୁଚି। ହାଲୋ।
ହାଲୋ। ହାଲୋ।
ହାଲୋ। ହାଲୋ। ହାଲୋ। ଆଉ କିଛି ଶୁଭୁନି ଶଭିଲା।
ହୁଁ। ହାଲୋ।
ହାଲୋ।
ହାଲୋ।
ହାଲୋ ଶୁଭୁନି? ହାଲୋ ଶୁଭନି? ଦେଖ ତ ଆଉ ଚି ନା।
ତମ କଥା କିଛିବି ସୁବା ଯାଉନି।
ହାଲୋ ହାଲୋ। ହାଲୋ। ହାଲୋ ହାଲୋ ହାଲୋ। ହାଲୋ। ହାଲୋ। ସଜନା ଶାଗ ତ ଖାଇଲେ ଦେହ ପ୍ରତି ଭଲ କିଛି ଶୁଭୁନି ଆଉ ତମ କଥା ଶୁଣି ପାରୁଚ ମୋ କଥା?
ଆ
ହୋଉ। ଉ ସଜନା ଶାଗ ଖାଇଲେ ଭଲ ମୁଣ୍ଡ ବୁଲେଇ ବୁଲେଇ ଖାଆନ୍ତି। ଆଉ ଯୋଉ ଉଁ ଲୋ ବ୍ଲଡ଼୍ ପ୍ରେସର ରହିଲେ ବି ଖାଆନ୍ତି। ହ୍ୟାଲୋ। ମୋ କଥା ଶୁଣିପାରୁଛନ୍ତି? ନା ନାଇଁ ଶୁଣି ପାରୁନାହାନ୍ତି। ହାଲୋ ହାଲୋ ହାଲୋ। ହାଲୋ। ହାଲୋ ହାଲୋ। ହାଲୋ ହାଲୋ ହାଲୋ। ଆଉ ଶୁଣି ପାଇଲେ ତ ସଜନା ଶାଗ କଥା ଯୋଉ କହୁଥେଲି। ଆଉ ଲୋ ବ୍ଲଡ ପ୍ରେସର ହେଲେ ସଜନା ଶାଗ ଖାଇଲେ ଭଲ।
ଆଉ ଆପଣ ବି ଖାଇବେ। ଆପଣ ବି ଖାଇ